ହ୍ୟାଲୋ
ହଁ।
ଆଉ କଣ କରୁଛ ଗରମ ହଉଚି ନା।
ଗରମ ଆଜି ଟିକେ ପାଗ ଭଲ ଅଛି।
ଓହୋ ନାଇଁ ଆମ ଆଡ଼େ ତ ଆମ ଆଡ଼େ କଣ କୁହନି ବେଶୀ ଗାଡ଼ି ମଟର ଚାଲୁଚି ତ ଏଣେ
ହୁଁ।
ଗାଁ ଗାଉଁଲି ହେଲେ ତ ଟିକେ ଟିକେ ଚଳିଯାନ୍ତା ହଁ ଏ ଗାଡ଼ିକୁ
ହଁ ବଜାରରେ ଟିକେ ଉ ଗରମଟା ଆସୁଛି ଆଉ।
ବେଶୀ ଗରମ ହେଉଛି।
ହଁ ସେଇଥି ଏଇ ଯୋଉ ଏ ଆମର ସବୁ ଏଇ ଧୂଆଁ ଯେମିତି ଧୂଆଁ କଲେ ଯେମିତି କେତେ ଆମର ଦୂଷିତ ହଉଛି ନା ପରିବେଶ। ହଁ। ହୁଁ।
ଖାଁ
ହଁ। ଖାଇସାରିଲି
ଆଉ ଘରେ ଆଉ ସବୁ ଭଲ ଅଛ?
ହଁ ଭଲ ଅଛି। ଏଇ ଟିକେ ପାଗ ଇଏ ହଉଛି ଟିକେ ଥଣ୍ଡା ହେଇଯାଉଛି।
ନାଇ ଯୋଉ ଖରା ଦିନ ଅଧିକାଂଶ ଲୋକ କଣ କରନ୍ତି କହନି ଯୋଉ ଖରା ସାହି ନ ପାରି ଯୋଉ ଷ୍ଟକ ହେଇଯାଏନି ନା। ସଂସ୍ତ୍ରକ୍ ହେଇଯାଁ ଏଇ ଏର କାହିଁ ଟିକେ ରକ୍ଷା ହେଇଛି କାହିଁ ଏତେ କୋଉଠି କାଁ ସଂଷ୍ଟ ଖଷ୍ଟ କାଇଁ ଖବର କୁଆଡୁ ଆସୁନି। ଲୋକମାନେ ସବୁ ସାଲାକ୍ ହେଇଗଲେଣି। ସେ କାହିଁଁ ଆଉ ଖ ସେ ସକାଳେ ତାଙ୍କର କାମ ଥିବ ସକାଳେ ଛାଡିଦେବେ ସିଏ ଆଉ କାହିଁ ଖରା ବଳ ସମୟକୁ ରହିବେ। ଯଉ ସମୟରେ ଆମେ ହଇରାଣ ରେ ପଢୁ
ଆଗରୁ ଆଗରୁ ସବୁ ସାଇକେଲରେ ଯାଆନ୍ତି ନା ଯିବା ଆସିବା ଆମର ସାଇକେଲ ରେ ହୁଏ।
ହୁଁ।
କଣ ଗାଡିରେ ପଳାଉଛନ୍ତି ଗାଡିରେ ପଳେଇ ଆସୁଛନ୍ତି। ଆଗରୁ ସବୁ ବୟସ୍କ ଲୋକମାନୋନେ ଯାଇପାରନ୍ତିନି। ହଉଛି ସାଇକେଲ କରିକି ତାଙ୍କର ଟିକେ ଦେହ ଅ ସେଇମାନେ ଟିକେ ଦେହ ଖରାପ ହୁଏ ତାଙ୍କର ସଂଷ୍ଟୋଗ ହେଲା ଭଳିଆ
ହଁ ଏଇନା ତ ଆଉ ଲୋକମାନୋନ ସାଇକେଲ ବି ଚଲେଇ ପାରିବେନି କାହିଁକି ନା ତାଙ୍କର ଏତେ ସି ହେଇଗଲେଣି ମାନେ ସବୁ ମୋଟା ମୋଟା ଲୋକ ହେଇଗଲେଣି ଆଗରୁ ସବୁ ଦେଖୁନ କେ ପତଳା ଲୋକ ମାନେ କେତେ ଦିନ
ଏବେ ତ ପରିବାର ଯାଇପାରୁନାହାନ୍ତି ଗୋଟେ ଗୋଟେ ଗାଟରେ ତ ବାପ ମାଆ ଛୁଆ ଜଣ
ଯାଇପାରିବନି କାହିଁ କୁହନି ଏଇ ଆଜି ଏଇଟା ଖାଇଦେଲେ ତମ ଗ୍ୟାସ୍ ହେଲା ମାନେ ରୋଗ ଏମିତି ସମସ୍ତଙ୍କୁ ହଇରାଣ କରୁଛି କି ଲୋକମାନେ ଖାଇବା ପାଇଁ ବି ଡରୁଛନ୍ତି ମୁଁ ଏଟା ଖାଇଦେଲି କଣ ବାହାରିଯିବକି। ହେଲା ସେଇଟା ଆମର ଏଇ ପଟା ଅଛି ମୁଁ ଏଇଟା ଯଦି ଟିକେ ଖାଇମି କାଳେ ବେଶୀ କଣ ହବ। ଏମତି ଭାବି ବି ଲୋକମାନେ ଖାଉନାହାନ୍ତି ତାପରେ ବି ସେମାନେ ସବୁ ହେଇଯାଉଚନ୍ତି ମୋଟ ମୋଟା।
ହୁଁ ଏବେ ସବୁ ଏସନଫିଲିଆ ଯୋଉମାନେ ମୋଟା ଜଣେ ଜଣେ ହୋଉଚନ୍ତି କିନ୍ତୁ ଆଉ ଜଣେ ଜଣେ ଏସନଫ୍ ଲିଆ ହେଇ ଯାଉଛନ୍ତି।
ଫୁଲିଆ ଥାଇରଏଡ଼ ତ ଲୋକଙ୍କୁ ପୁରା ହଇରାଣ କରିଦବ।
ହୁଁ।
ଆଉ ତ ଡାବେଟିସ୍ ତ ଜାଣିଥିବା ସେଟା ତ ସଂସାରର ପୁରା ହେଇଗଲାଣି ନିୟମ ଡାଇବେଟିସ୍। ତମେ ଯଦି ଚେକ୍ କରିବ ଯାହା ହେଲେ ବାହାର ତମ ସ୍ବ ସ୍
ହୁଁ।
ଆଉ
ତମେ କଁ ଖାଇଥିଲ?
ଆମେ ଖାଇଥିନୁ ଦହି ପଖାଳ ଆଉ ଗୋଟେ ଉଁ ଷୋରିଷ ମସଲା ଦେଇକି କରିଥିନି କଣ କୁହନି ପୋଇ ସାରୁ ଆଉ ହୋଉଚି ବାଇଗଣ ଟମାଟୋ ବଢ଼ି। ଏସବୁ ପକେଇକି ତାକୁ କରିଥିନି ତରକାରୀ।
ହୁଁ।
ଆଉ ଶାଗ ଭାଜିତିନି ଆଉ।
ହୁଁ ହୁଁ ଆଉ କେମିତି କଣ ସବୁ ଟାଇମ ବାହାର କରିକି ଏତେ ସବୁ କାମ କରୁଚ?
କଁ କରୁଚି କୁହନି ଏଁ ସକାଳୁ ଶୀଘ୍ର ଉଠି ପଡ଼ୁଚି। ଶଖାଳୁ ଶୀଘ୍ର ଉ ଉଠି ସାରିଲା ପରେ ଛାତ ଉପରେ ତ ଫୁଲ ଗଛ ହରିକା ଅଛି। ସେଠୁ ଯାଇଁ ଫୁଲ ନେଇ ଆସୁଚି। ଫୁଲନେଇ ଆସି ଉଁନେ ହଁ ଆମେ ଛାତ ଓପରେ ଲଗେଇଚୁ।
ହୁଁ ଉଁ ହୁଁ।
ଆଉ ସେଠୁ ଫୁଲ ନେଇ ଆସି ଗାଧେଇକି ସାଙ୍ଗେ ସାଙ୍ଗେ ଗାଧେଇକି ଗନେ ତ ଠାକୁର ପୂଜା। ରାତିରେ ତ ସବୁ କାମ ସରିଯାଇଥିବ।
ହଁ ଆ ଘ ଆମେ କାମ ଅଛି ମାନେ ଆମେ କାମ ହିସାବରେ ଆମେ କାମଟା କରିଆ।
ହୁଁ ତାପରେ ଅ ଧର ପୂଜା କରିମି ପୂଜା ସାରିଲା ପରେ ପ୍ରା ପ୍ରାର୍ଥନା ପ୍ରାର୍ଥନା ପରେ ଫେରେ ଛୁଆ ଉଁ ଏନା ସିନା ସ୍କୁଲ ଛୁଟି ଅଛି ବୋଲି ଦେ ଟିକେ ଢିଲାରେ ମଣିଷ ଚାଲିଚି। ସ୍କୁଲ ଖୋଲା ହେନେ ଆଉ ଢିଲା ହେଇପାରିବନି। ସ୍କୁଲ ତାଙ୍କର ସାଢେ ଛଅଟା ଅଳୁ ସ୍କୁଲ ହବ। ସାଢେ ଛଅଟା ସାତଟାରେ ସ୍କୁଲ ହବ।
ତାଙ୍କ ଖାଇବା ପୁଣି ବନେଇବ।
ସିଏ ବାହାରିକି ଯିବେ ତାଙ୍କୁ ସବୁ ରେଡ଼ି କରିମୁ ତାଙ୍କୁ ଫେର ନେଇ ଛାଡ଼ିକି ଆସିମୁ ନହେଲେ ଦିନେ ଦିନେ ଆପେ ପଳାନ୍ତି ପାଖରେ ବୋଲି ସିଏ ଆପେ ପଳାନ୍ତି।
ହୁଁ। ହଁ ଯୋଉଠି ଟିକେ ଦୂରିଆ ସେମାନେ ଗାଡି କରିଥାନ୍ତି। ସୋମାନେ ମାସିକିଆ
ପଇସା ଦିଅନ୍ତି ହଁ ତାପରେ ଆମର ପାଖ ପାଖରେ ସାରିକି ପଳଉଛନ୍ତି ତାପରେ ଛୁଆମାନେଇ ସାରିଲା ପରେ ତାମେ ରୋଷେଇ କର ରୋଷେଇ କରିକିଁ ଫଟାଫଟ ରୋଷେଇ ସାରିକି ବଳେଇବି ମେସିନ୍ ପାଖକୁ ମେସିନ୍ ପାଖରୁ ଆସିକି ଆଉ ଯାହା କାମ ଥିବ ସାରମି ଛୁଆ ତାଙ୍କର ଯଦି ଗାଧୋଇଥିବେ ଗାଧୋଇଥିବେ ନହେଲେ ବେଳେ ବେଳେ ଗାଧୋଇ ଦିଏ ବେଳେ ବେଳେ ଆପେ ଗାଧେଇ ପଡନ୍ତି। ତାପରେ ଖାଇବା ଇଏ କରି ମଜାମଜି କରି ଫେର ଛୁଆ ଦ ପାଟି ପାଠ ପଢିବାର ଥିବ ପାଠ ପଢିବ ନହେଲେ ମୁଁ ଯଦି ଥକି ଯାଇଥିବି ଶୋଇପଡିନି
ହଁ ଆଉ ନିଜର ଟିକେ ଯତ୍ନ ନନେ ନେ ହୁଁ ନିଜର ଟିକେ ଯତ୍ନ ଯତ୍ନ ନେଲେ ସିନା ଆମେ ସମସ୍ତଙ୍କର ଯତ୍ନ ନେଇପାରିବା
ହୁଁ ମତେ ଯେତେବେଳେ ଇଏ ଲାଗେ ମୁଁ ଶୋଇପଡେ
ଆମେ ଆଉ କାହାର କିଛି କରିପାରିବାନି
ଆମେ ତ ନ କଲେ ଖରାପ ଆମକୁ କରିବାକୁ ପଡିବ
ହଁ ସେଇପରି ଆମ ଦେହଟାକୁ ଆମେ ଜଗି ରଖିକି ଚଳିବା ଯେମିତି ସମସ୍ତଙ୍କୁ ଆମେ ଭଲରେ ରଖିପାରିବା
ହଁ ହଁ
ଜଣଙ୍କ ଦେହ ଖରା଼ପ ଆମେ ତା ଭିତରେ ଯଦି ପଡି ଯାଇଥିବା ସେଠି କେତେ ଅସୁବିଧା ହବ ନା
ହଁ ସେ ନିଜେ କଷ୍ଟ ପାଇବେ ଫେରେ ଆମେ ବି ତାଙ୍କ ସହ ପାଇବା ପରିବାର ଲୋକ ସବୁ ପାଇବେ ଆଉ ଦେହ ଖରାପ ହେଲା ପ୍ରାୟ ଲୋକଙ୍କୁ ସବୁ ହେଇଗଲାଣି ଆଉ ବାକି ନାହିଁ କଉଠି
ହଁ
ରୋଗ ସବୁ ସବୁ ଆସୁଛି
ରୋଗ ତ କଣ ଏମିତି ଆସ୍ତେ ଆସ୍ତେ ବ୍ୟାପି ଯାଉଛି
ହଁ
ହଉ ଛୁଆ ମାନେ ଆଉ କଣ ମୋବା ବାଇଲି ଦେଖନ୍ତି କେମିତି ନା ଆପ ତ ଦିଅନ୍ତିନି
ଆରେ ନା ନା ସିଏ ଟିଭି ଦେଖି ଦିଅନ୍ତି ନା ସିଏ କେତେବେଳେ କେମିତି ତାଙ୍କ ମନହଲେ ସେ ଦେଖି ଦେଖି ନହେଲେ ନାହିଁ ଫୋନ ତ ମୁଁ ମୁଁ ନେଇକି ପଳେଇ ମେସିନ୍ ପାଖକୁ ତାପରେ ଅ ସ ସିଏ ଜଣେ ପଳେ ଆଉ ଜଣେ ତ ଟିଭି ଦେଖେ ମୋବାଇଲ ଏତେ ଦେଖନ୍ତିନି
ହଁ ସିଏ ଭଲ ଆଜିକାଲି ମୋବାଇଲରେ କେତେ ଖରାପ ସବୁ ହେଇଯାଉଛନ୍ତି
ଛୁଆ ମାନେ ମୋବାଇଲରେ ଏତେ ମାନେ ଇଏ ଜିନିଷ ଶିଖିବା ଭଲ ଜିନିଷ ବି ଅଛି ଖରାପ ଜିନିଷ ବି ଅଛି।
ଖରାପ ଆମେ ଭଲ ଟାକୁ ଦେଖିଲେ ଭଲ ଟା ଶିକ୍ଷି ଖ୍ୟା ପାଇବା ଖରାପ ଟା ଆମେ ଦେଖ ଦେଖିଲେ ଖରାପ ଶିକ୍ଷା ପାଇଲେ
ସେନେଇ ମୋବାଇଲି ଦେଖନ୍ତି ଏତେ ଦେଖନ୍ତିନି ଆଉ ମୋବାଇଲ ରେ ତ ଯୋଉ ଖରାପ ଜିନିଷ ସବୁ ଆସିବ ତମେ ଭାବିନଥିବ ଆ ସିଏ ଆଉ ଜାଣିଛନ୍ତି ନା ଆଉ
ହଁ ଏଇଟା କଣ ନାଇ ହଁ ଭଲ ଛୁଆ ମୋବାଇଲ ନଦେଇ ଯେତିକି ଆମେ ଭଲ ଶିଖିବା ସେତିକି ଖରାପ ହେବିଟ ସେଠାରୁ ଆମେ ହେଇଯିବା ସେଥିପାଇଁ ଆମେ ମୋବାଇଲ ଦେଇ ଦେଇଥିବା ଛୁଆ ଅନଲାଇନ ପାଠ ପଢୁଛନ୍ତି ଦେଖିଲା ବେଳକୁ ଛୁଆ ତାଙ୍କର ଭିଡିଓ ଦେଖୁ ତେବେ ଗେମ୍ ଖେଳୁଥିବେ ନାଇଁ ସେଇଟା ଆମେ ମାନେ ଟିକେ ସତର୍କ ରହିବା ଆଉ ଛୁଆ ମାନଙ୍କୁ ଟିକେ ଜଗି ରଖି କି ଦେଖିଲେ ସେଟା ଆମ ପାଇଁ ବି ଭଲ ଛୁଆ ମାନଙ୍କ ପାଇଁ ବି ଭଲ ଆମେ ଜାଣିପାରିବା ଆମ ଛୁଆ କେତେ ପାଠ ପଢ଼ିଲା
ହଁ
ମୋବାଇଲ ଆଗରୁ ସବୁ ଚିଠି ଲେଖୁଥିଲେ ତିନି ଚାରି ଦିନ ପାଞ୍ଚ ଦିନରେ ଆସିକି ପହଞ୍ଚୁଥିଲା ଏବେ କଣ ମୋବାଇଲରେ ଆମେ ସାଙ୍ଗେ ସାଙ୍ଗେ କଥା ଆମେ ହେଇପାରୁଛନ୍ତି।
ହଁ ଆଉ କଣ କହିଲି ଜଣେ ଜଣେ ଛୁଆ ପୁର ଜିଦିଆ ନଥା ନା ଜଣେ ଜଣଙ୍କର ଛୁଆ।
ହଁ ଆମେ ମୋବାଇଲ ଦେଖିନେ ଖାଇମୁ
ଓ ହଁ ହଁ ହଁ ହଁ ଆଗରେ ଘରେ ନ ନା ଆଗରୁ ଘରେ ନଥିଲେ ସେ ସବୁ ଜିନିଷ ସିଏ ପରେ ସେ ଖା ଖୁଇ କରି ନା ନା
ହଁ ଏବେ ସେଇଟା ଛୁଆ କାନ୍ଦିଲା ବେଳକୁ ଆମ ମୋବାଇଲ ଧରେଇ ଦେଉଛେ ଏ ଚୁପ ହେଇ ବସ। ସେଟା କିଛି ବାପା ମାଙ୍କର ବି ଟିକେ ଭୁଲ ରହୁଛି ଆମେ ସେଟା ତାଙ୍କଠୁ ଆମେ ତା ତାଙ୍କ ସହିତ ଅ ମାନେ ଖେଳା ମଜା ମସ୍ତି କରିଦେଲେ ତାଙ୍କ ମନ ଟା ଟିକେ ଭୁଲି ଯାଆନ୍ତା ନାଇଁ। ଆମେ କାମ କରିବା ପାଇଁ ଆମେ। ଛୁଆ କୁ ଧରାଇଦବା ଫୋନ। ତୁ ଦେଖ ମୋବାଇଲ ଆମେ ଯାଉଛୁ କାମ କରିବୁ ଏଇଆ ନା।
ନା ନା ସେ କଣ କହିଲି ସିଏ ଯୋଉମାନେେ ଜିଦିଆ ଛୁଆ ଥିବେ ତାଙ୍କୁ ତ ଆମେ ସମ୍ଭାଳିି ବି ପାରିବନି ଜଣେ ଜଣେ ଏମିତି ଅଛନ୍ତି ଏତେ ନଦେଲେ ହବନି ଯୋଉ କଥା କଣ ଦେଲି ନା ସେମିତି।
ହୁଁ ସେ
ତମର ଅଛନ୍ତି କି ବାଛୁରୀ ବାଛୁରୀ ପାଛୁରୀ ଅଛନ୍ତି କି?
ହଁ ଅଛନ୍ତି
ଛୋଟ ବାଛୁରୀ ଆଉ ତାଙ୍କୁ ତାଙ୍କୁ ତ ଧରିବା। ଭଲ ଲାଗୁଥିବ ଛୋଟ ବାଛିରୀଙ୍କୁ। ଶିଏ ପୁରା ଗୁଲଗାଲିଆ ହେଇଥିଲା। ଥିବେ।
ହଁ।
ଉଁ ଛୋଟ ଛୋଟ ବାଛୁରୀଙ୍କୁ ଧରିବା ପାଇଁ ଭଲ ଲାଗନି ନା।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
ଡିଆଁ ଡୁଇ। ରେ ସେ ଭଲ ପାଖକୁ ଆସିବି ଭଲ ପାଖେଇ ପାଖେଇ ଆସିବି ମାନେ ମାନେ ତମ ପାଖକୁ ଆସିବେ।
ଘୁମରେ ଘୁମରେ ଖେଳିବ ବହୁତ। ତା ମା କୁ ଦେଖଦିନ ତ ବେଶୀ ମଗଉଛନ୍ତି।
ହଁ। ତା ମାକୁ ଦେଖିନେ ତ ତାର
ତମକୁ ଘୋଷାରିକି ପୁରା କଳେଇ ରକେଇଆକୁ ତା ମା କତିକି। ଏମିତି।
ହଉ ତା ହେଲେ।
ହଉ।
ହ।